ଦିଦି ଆପଣ ଏବେ ଫ୍ରି ଅଛନ୍ତି।
ହଁ ହଁ ଫ୍ରି ଅଛି। ଆଉ ଆପଣ କଣ କରୁଥିଲେ?
ଏଇ ଏଇନା ଟିକେ ଖାଇକି ବସିଛି। ଆପଣ କଣ କରୁଛନ୍ତି?
ହଁ ମୁଁ ଟିକେ ଏଇନା କଣ କରିଥିଲି କହିଲେ ଟିକେ ନିୁଜ ଦେଖୁଥିଲି ଆଉ। ଆଉ ଆପଣଙ୍କ ଦେହ ପା ଭଲ ଅଛି।
ହଁ ଦେହ ପା ଭଲ ଅଛି। ସେ ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି ଆଉ ମୋ ଦିଦିଙ୍କର ଟିକେ ଦେହ ଖରାପ ଅଛି ଆଉ।
ଆପଣଙ୍କ ଦିଦିଙ୍କର କଣ ହେଇଛି?
ସେ କଣ କହିଲେ ମାନେ ଟିକେ ଘର ଖାଇବା ଖାଇବାକୁ ମାନେ ତାଙ୍କର ପସନ୍ଦ ମୁ ସବୁବେଳେ ହୋଟେଲ ରୁ ସବୁବେଳେ ମଗେଇକି ଖାଇଲେ। ଜାଣିଥିବେ ତ ବାହାର ଖାଇବାରେ କେତେ ତେଲ ମସଲା ସବୁ ପଡୁଛି ଆଉ ତେଲ ମସଲା ଆଉ ସେଠି ଯୋଉ କଲର ପାଇଁ ସବୁ ଯେତେବେଳେ ଆମେ ଫାଷ୍ଟ ଖାଉ ଯୋଉ ଆମର ଚାମିନ ହଉ ବା ଅଣ୍ଡା ରୋଲ ହଉ ଆଉ ଚିକେନ ପକୋଡାରେ ତ ଜାଣିିବେ ଖାଲି ନାଲି କଲର ଛାଡି ଦଉଛନ୍ତି ଯେମତି କଲର ହବ ବୋଲି ମାନେ ପ ଦିଶିବ ପୋଡା ତେଲ ସେଇ ସେଇ ତେଲରେ ସେ କେତେ ଥର ସେ ଛାଣୁଛନ୍ତି ସେରା ଖାଇଲେ ଦେହ। ଖରାପ ହବନି ଆଉ ସେଟା ଖାଇକି ଟିକେ ତାଙ୍କର ଗ୍ୟାସ୍ ପ୍ରୋବ୍ଲେମ ବାହାରି ଯାଇଛି ଆଉ ମୁଁ ତ ସବୁବେଳେ ଘର ଖାଇବା ଖାଏ ମୁଁ ବି ତାଙ୍କୁ ରେଫର କରେ ଯେ ମାନେ ବାହାର ଖାଇବା ଖାଅନି ବୋଲି ସେ କିନ୍ତୁ କଣ ମାନନ୍ତି ସେ ସବୁବେଳେ ମାନେ ମଗେଇକି ଖାଇଦିଅନ୍ତି ସେଟା ସହଜ କାରଣ ରୋଷେଇ ସେଇ କରିବାଠୁ ଟିକେ ଫ୍ରି ମିଳେ ତାଙ୍କୁ ଆଉ ଯେହେତୁ ସେ ଟିକେ ରବିବାର ବୁଧବାର ବୁଲିବାକୁ ଯାଆନ୍ତି ମାନେ ଆମର ଏଠି ପାଖରେ ଯୋଉ ବଜାର ସେଠୁ ଖାଇଦିଅନ୍ତି ଆଉ। ଆଉ ଆପଣ କଣ ଘର ଖାଇବା ଭଲ ପାଆନ୍ତି ନା ଏଇ ବଜାରରୁ ମିଳୁଥିବା ଏଇ ଖାଇବା।
ନା ମୁଁ ତ ସବୁବେଳେ ଘର ଖାଇବା ଖାଇଏ ବାହାର ଖାଇବା ଖାଇଲେ ଦେହ ଖରାପ ହେଉଛି। ମୁଁ ସବୁବେଳେ ଘରେ ନେଇଯି ନିଜେ ବନେଇକି ନିଜେ ଖାଏ ଆଉ ପରିବାରକୁ ଦିଏ ମୁଁ କେବେ ବାହାର ଖାଇବାାରେ ଖାଏନି ଆ ଜାଣିଥିବେ ବାହାର ଖାଇବାରେ କେତେ ଅଏଲି ଫ୍ରୁଡ ମିଳୁଛି ସେ ଖାଇଲେ ଦେହ ଖରାପ ହବ। ଏବେ ତ ଫ୍ୟାଟି ଲିଭର ବାହାରୁଛି। କେ ଦେହ ଖରା ଦେହ ଖରାପ ହଉଛି ତେଣୁକରି କିଡିନୀ ବିଡିନ କି ବି ଧରୁଛି ତେଲ ତେଲ ଭାଜିି ସେସବୁ ମସଲା ମୁଁ ଖାଏନି ଆମ ଘର ଯେହେତୁ ମୁଁ ଘରେ ତିଆରି କର ଉପମା ହଉ ସନ୍ତୁଳା ହଉ ରୁଟି ଆମେ ଏମିତି ସକାଳୁ ଖାଉ ତାପରେ ନିଜେ ବି ରୋେଇ ରଷେଇ ବାସ କର ଘରେ ଖାଉ କେବେ ବାହାର ଜିନିଷ ମୁଁ ଖାଏନି କି ପରିବାର ଲୋକ କାହାକୁ ଦିଏନି କିନ୍ତ ଆପଣ କଣ କରନ୍ତି।
ଆଉ ଟିକେ ସନ୍ତୁଳା କେମତି କରନ୍ତି କହିଲେ।
ସନ୍ତୁଳା ଟା ତ ପୁରା ସହଜ ସନ୍ତୁଳା ଟା ସବୁ ପ୍ରକାର ପରିବା ଅଛି। ଯିଏ ବି ନ ଖାଉଥିବ ସନ୍ତୁଳା ତାଙ୍କୁ ଦେବେ
ସୁ
ସନ୍ତୁଳା ଦେବ ସବୁ ପ୍ରକାର ପରିବା ଚାହିଁଲେ ଆପଣ ପକେଇ ପାରିବେ। ପକେଇ ପାରିବ ସନ୍ତୁଳ ଟା ପୁରା ସହଜ। କେବଳ ପାଣି ବସେଇଦେବେ, ସବୁ ପରିବା କାଟିକି ପକେଇଦେବେ ସିଜି ଯିବ। ବଗଲେ ଟିକେ ଖାଲି ଅଳ୍ପ ତେଲ ଦେଇକି, ରସୁଣ ଦେଇକି ଫୁଟେଇ ଦେବେ ଦେଖିବେ କେତେ ବଢିଆ ଲାଗିବ। ଯ ଆ ହଉ କମ ସମୟରେ ହେଇଯାଏ, ଆପ ତମକୁ କଣ କଣ ରୋଷେଇ କରିବାକୁ ଭଲ ଲାଗେ?
ହଁ! ହ୍ୟାଲୋ! ହ! ମତେ ତ ଏମିତି ସବୁ ମାନେ ରୋଷେଇ ଭଲ ଲାଗେ ସବୁ କିଛି କରିବାକୁ, ମାନେ ମୁଁ ରୋଷେଇ କରିଦିଏ ସବୁ। ମତେ କିନ୍ତୁ ବେଶୀ ଟିକେ ତେଲ, ମସଲା ଖାଇବା ଟା ଭଲ ଲାଗେନି। ଯେତ ତେଲ ମସଲା ଖାଇଲା ପରେ ଆପଣ ଜାଣିଥିବେ କେତେ ପ୍ରକାରର ରୋଗ ହଉଛି ଯେମିତି ଆଜିକାଲି ମାନେ, ଛୋଟ ବୟସର ପିଲା ଦେଖିବେ ସ୍କୁଲ ଯାଉଛନ୍ତି କିନ୍ତୁ ତାଙ୍କର ଛୋଟ ବୟଷର ପିଲା ଦେଖିବେ, ସ୍କୁଲ ଯାଉଛନ୍ତି କିନ୍ତୁ ତାଙ୍କର ପେଟ ବାହାରି ଯାଉଛି, ଆଉ ମୋଟା ହେଇଯାଉଛନ୍ତି, ଯେମିତି ମୋଟା ହେଲେ ମାନେ ତ ରୋଗ ହବ! ତ ମତେ ବି ସେମିତି ମାନେ ମୁଁ ବି ସେମିତି ସନ୍ତୁଳା କରିକି ଖାଏ। ଆଉ ମୁଁ ବି ଘରେ, ସବୁବେଳେ ମାନେ ସମସ୍ତଙ୍କ ପାଇଁ ଯେମିତି ମାଣ୍ଡିଆ ସେକ୍ କରିକି ପିଇବୁ, ଆଉ ମାଣ୍ଡିଆର ଖିରି ବି କରେ, ଆଉ ମାଣ୍ଡିଆ ଖିରିର ରେସିପି ଟା ବି ମୁଁ ଆପଣଙ୍କୁ କହୁଛି ଆପଣ ଯେହେତୁ ବି ବାହାର ଖାଇବା, ଖାଉନାହାନ୍ତି, ଏଇଟା ଖାଇଲେ ଆପଣଙ୍କ ଦେହ ପାଇଁ ବହୁତ ଭଲ ରହିବ। ତ ପ୍ରଥମେ ଆପଣ ଜାଣି
ସେତେବେଳେ ଫାଙ୍କା ହେଇକି କହିହି। ମୁଁ ଦି ତିନିଟା ଟ୍ରଏ କରିବି। ସେ ତ ମାଣ୍ଡିଆ ଟା ଦେହ ପାଇଁ ବହୁତ ବହୁତ ଭଲ। ପେଟକୁ ଥଣ୍ଡା ରଖିବ, ଖାଇଲେ ବହୁତ ଭଲ ମାଣ୍ଡିଆ ଟାର ବି ବହୁତ। କିୁ ରୋଗ ପ୍ରତିରୋଧକ ଶକ୍ତି ଅଛି। ତାକୁ ଯଦି ଆପଣ ସକାଳୁ ଖାଇବେ ବ୍ରସ କରିକି। କରି ସାରିଲା ପରେ, କ୍ଷିରି ହଉ ମାଣ୍ଡିଆରେ ପିଠା ବି ତିଆରି କରିକି ଖାଉଛନ୍ତି, ମୁଁ ବି ଶୁଣିଛି ମାଣ୍ଡିଆରେ ଗୁପଚୁପ ବି କରିକି ଖାଉଛନ୍ତି। କେବେ ହେଲେ ଟ୍ରାଏ କରେନି କି, କେବେ ତିଆରି କରିକି ଖାଇନି, କିନ୍ତୁ! ମୁଁ ଶୁଣିଛି। ସେ ମାଣ୍ଡିଆ ଗୁପଚୁପ ଖାଆନ୍ତି ଲୋକ, ଆଉ କିନ୍ତୁ ମାଣ୍ଡିଆ ପିଠା ଟା ଖାଏ। ଆଉ ଆପଣଙ୍କୁ କଣ କଣ ସବୁ କରିବାକୁ ଭଲ ଲାଗେ?
ହଁ! ମତେ ତ ସବୁବେଳେ ମାନେ ମୁଁ କହିବି ସେ ସୁସ୍ଥକର ଖାଦ୍ୟ ଖାଇବାଟା ଭଲ, ଆଉ ମୁଁ ସେଇଟା ଖାଏ ଆଉ ନିଜେ ବି ଘରେ ତିଆରି କରେ। ଯେମିତି ଆମର ମାନେ ସବୁ ପନିପରିବାାର ପ୍ରକାର ଯୋଉ ସବୁ ପନିପରିବା ମିଶେଇକି ଯୋଉ ସବୁ, ସବୁ ମିକ୍ସ ଆଉ ତାପରେ ତା ସହିତ ମାଣ୍ଡିଆ ର ଗୋଟେ ରୁଟି ବି ମାଣ୍ଡିଆ ରୁଟି ବି ଆପଣ ଖାଇବେ, ମାନେ ଆମର ଏଇ ଯୋଉ ଅଟା ଏଥର ତ ଗହମ ମାନେ ଅଟା ଆସିକ ଦଖ ସେଇଟା ଦେଖିବେ ମାନେ ବହୁତ ମାତ୍ରାରେ ମଇଦା ମିଶୁଛି। ଆପଣ ମାଣ୍ଡିଆ ରୁଟିଥରେ ଖାଇବେ, ସେଟା ଫାଳେ ଖାଇଦେଲେ ଆପଣଙ୍କର ମାନେ ପେଟ ଫୁଲ ହେଇଯିବ। ଆଉ, ସେଟାର ଯେତିକି ପ୍ରୋଟିନ ରହିଛି ଆପଣଙ୍କ ଚୁଟି ହଉ, ପେଟ ରୋଗ, ଯାହାର ହଉଛି ବା ଯାହାର ଲିଭର ଖରାପ ରହୁଛି, ସବୁଥି ପାଇ ମାଣ୍ଡିଆ ଟା ବହୁତ ଭଲ, ଆଉ ସୁସ୍ଥକର ଖାଦ୍ୟ। ଆଉ ମାଣ୍ଡିଆ ସହିତ ଆପଣ କଣ କରିବେ ନା, ଆପଣ ଏବେ ଗୋଟେ ମିଳୁଛି ଚିଆ ସିଡ ତ ସେଟା ବି ମିଶେଇକି, ମାନେ ସକାଳୁ ସେଟା ରାତିରେ ପାଣିରେ ଭିଜେଇ ଦେଇଥଥିବେ, ତାକୁ ଘୋଡଡି ଦେଇ ଦେଇେଇଥିବେ କାରଣ ସେଥିରେ ସେଟା ମାନେ କଳା ନା ଯଦି ଛୋଟ ଛୋଟ ଉଡା ପୋକ କୋବି ପଡ଼ିଲେ ଆପଣ ଜାଣି ପାରିବେନି ତ ସେଟାବି ସକାଳୁ କଣ କରିବେ ଗୋଳେଇକି ଟିକେ ଚାମଚ ରେ ଖାଲି ମାନେ ତଳ ଉପର କରିଦେବେ ଆଉ ତାପରେ ହେଟା ପିଇବେ ଦେଖିବେ ସେଇଟା ପିଇଲା ମାନେ ଆମ୍ ବାରଟା ଯାଏଁ ଆପଣଙ୍କୁ ଭୋକ ହବନି ଆଉ ଯୋଉମାନେ ବି ମାନେ ଟିକେ କଣ ଫିଟ୍ ରହିବାକୁ ଚା ତାଙ୍କ ପାଇଁ ଏଇଟା ବହୁତ ଭଲ ଯୋଉମାନେ ଜିମ୍ ବଗେରା ଯାଉଛନ୍ତି ତାଙ୍କ ପାଇଁ ଏଟା ଗୋଟେ ପ୍ରୋଟିନ ଭଳିଆ ଆଉ ସବୁ ପ୍ରକାରର ମୁଁ ମୁଁ କହିବି ଯେ ସବ୍ ପ୍ରତ୍ୟେକ ଦିନି ଏମିତି ନୁହେଁ ଯେ ଆମ ଦେହ ଖରାପ ହେଲେ କେବଳ ଆମେ ଫଳ ଖାଇବା ଆ ଆମେ ଦେହ ଖରାପ ହେଲେ ଖାଇକି ଫଳ ଖାଇବା ଯଦି ଆମେ ଆଗୁରୁ ହିଁ ଫଳ ଖାଉ ତୁବ ତାହାଲେ ଆମ ଦେହଟା ହିଁ ଖରାପ ହବନି ଯେମିତି ସବୁ ପ୍ରକାରର ଫଳ ସେଉ, ଅଙ୍ଗୁରୁ, କମଳା ଏସବୁ କିଛି ଆଉ ପ୍ରତିଦିନ ଶାଗ ଶାକ କଉଟା ଜାଣିଥିବେ ଆଖି ଚୁ ଟି ଆଉ ଶରୀର ଉ ରିତେଜ୍ ଶକ୍ତି ଯୋଗାଏ। ସୁଜୁନା ଶାଗ ହଉ ବା ମୁଗୁନା ଛୁଇଁ ଟା ବି ଭଲ ଦେହ ପାଇଁ ସୁଜୁନା ଶାଗରେ ଯେତିକି ଶକ୍ତି ମୁଗୁନା ଛୁଇଁ ରେ ବି ଅଛି ଆଉ ତା ସାଙ୍ଗରେ ଆମର ଲେଉଟି ଚି ଶାଗ, କୋଶଳା ଶାଗ, ଖଡ଼ା ଏଇରା ସବୁ ଖାଇଲେ ଆଉ କଞ୍ଚା ଅମୃତଭଣ୍ଡା ଆପଣ ଦେଖିବେ ସେଟାବି ମାନେ କିଛି କରିବାକୁ ପଡିଅନି ଖାଲି ଟିକେ ସିଝେଇ ଦେବେ ଲୁଣ ଦେଇକି ଆଉ ତାକୁ ଛୁଙ୍କ ଦେଇଦେବେ ସେଇଟା ଖାଇବେ ବି ଦେହ ପାଇଁ ବହୁତ ଭଲ ଆଉ ବାହାର ଖାଦ୍ୟ ତ ମୁଁ ଖାଏନି କିନ୍ତୁ ଆମ ଘରେ ଯେହେତୁ ମୁଁ କହିଲି ଯେ ଦିଦିଙ୍କର ଦେହ ଖରାପ ହେଇଚି ଚି ଏ ଖାଆନ୍ତି ସବୁବେଳେ ଆଣିକି ମୁଁ ଦେଖିଛି ଯେମିତିକି ଫାଷ୍ଟଫୁଡ୍ ରେ ସେ ଖାଆନ୍ତି ଆମର ଚିକେନ ରୋଲ୍ ଖାଆନ୍ତି ଏଗ୍ ରୋଲ୍ ଖାଆନ୍ତି ତାପରେ ସେ କଣ କରନ୍ତି ନା ଯୋଉ ମୋମୋ ଏବେ ହଉଛି ନା ସି ସିଝା ମୋମୋ ଛଣା ମୋମୋ ସେଇରା ବି ସେ ଖାଆନ୍ତି। ତ ସେଇରା ବହୁତ ଦେହ ଖରାପ କର। ଆପଣ ଦେଖିଥିବେ ଯେ ଚି ଚାଓମିନ୍ ଗୋଟେ ଚାମିନ୍ ଆପଣ କିଣିକି ଆଣିବେ ସେଥିରେ କେତେ ମାତ୍ରାରେ ତେଲ ସେ ଦଉଛନ୍ତି ସେରା କଣ ମାନେ ଭଲ ତେଲ ନୁ ଛଣା ତେଲକୁ ବାରମ୍ବାର ସେ ସେଥିରେ ସେ ଛାଣିକି ସେଇ ଥି ମାନେ ସେଇଥିରେ ବି ସେ ବରା ଛାଣୁ ତ ସେଇଥିରେ ସେ ମାନେ କଣ ଚାଓମିନିରେ ବି ମିଶଉଥିବେ ଆଉ ହୋଟେଲ ହେଇକା ରେ ଖାଇବା ସେ କଣ ତାଙ୍କର ଗୋଟେ ଉଁ ମାନେ ଫ୍ରିଜର ରେ ସେ ଆଜି ଧରିନିଅ ଯୋଉଟା ରୋଷେଇ କଲେ ଲୋକ ହେଲେନି ସେଟା ସେ କାଲି କଣ ପଅର ଦିନ ବି ଖାଲି ଗରମ କରିକି ବିକିଦେବେ ଆମେ ତ ଜାଣିପାରିବାନି। କାରଣ ସେ ସେଇ ପ୍ରିଜର ରୁ କାଢି ନେବେ ଗରମ କରିଦେବେ ସେଥିରେ ଆହୁରି ମାନେ କଣ ସସ୍ ଦେଇଦେବେ ତେଲ ଦେଇଦେବେ ମସଲା ପକେଇଦେବେ କରିକି ଆଣିକି ଥୋଇଦେବେ ଉଁ ଯାହା ଫଳରେ ଆମେ ତାକୁ କଣ ସ୍ଵାଦ ଭବିକି ଖାଇଦବୁ କିନ୍ତୁ ଏଇଟା ଦେହକୁ ଗଲେ ବହୁତ ଖରାପ ଆଉ ଆପଣ ତ ଥଣ୍ଡା ପିଅନ୍ତି ଯୋଉ କୋଲଡ୍ରିନ୍ସ।
ନା ନା ମୁଁ ତ କେବେ ଥଣ୍ଡା ପିଏନି। ଥଣ୍ଡାରେ ଜାଣିଥିବେ କେମିକାଲ ମିଶେ ମିଶା ଥଣ୍ଡା ନୁହଁ ଜାଣିବେ ବିଷ ଷଦ ଥଣ୍ଡା ଫଣ୍ଡା ଏ ଖରା ଦିନ ଆମର ଘରେ ଦହି, ଦହିପାଣି, ଲସି ପିଉ ଆଉ ଲେମ୍ବୁ ପାଣି। ଆମ ଘରେ ତିଆରି କରିଥିବା ଜିନ୍ସ ହିଁ ପିଉ ନହେଲେ ପଣା, ବେଲପଣା ଏସବୁ ପିଇଲେ ପେଟ ଥଣ୍ଡା ହବ ଆଉ ଥଣ୍ଡା ଫଣ୍ଡା ଆମର କେହି ପିଅନ୍ତିନି କି ଆମର ଘରକୁ ବି ଅଣାଯାଏରେ ଛୋଟ ଛୁଆ ଯେହେତୁ ଅଛନ୍ତି ଜିଦି କରିବେ ଆମେ ଘରକୁ ହିଁ ଆଣୁନା କି କେବେ ନିଜେତ ପିଉନା। ତ ଛୁଆଙ୍କୁ କାହିଁ ଦବୁ ଦହି ପାଣି ଆପଣ ପିଇବେ ଦେଖିବେ ପେଟ କେତେ ଥଣ୍ଡା ରହିବ ଦେହ ଭଲ ଲାଗିବ ଲେମ୍ବୁ ପାଣି ବି ପିଇବେ ଦିନକୁ ତିନ୍ ଚାରି ଥର ପିଇବେ ସେଟା ଭଲ ଲାଗିବ ଆପଣ ବି ଥଣ୍ଡା ପିଅନ୍ତୁନି। ଆଉ। ଆପଣଙ୍କ ଘରେ କଣ ଥଣ୍ଡା ଖେନ୍ତି ନା କଣ କରନ୍ତି?
ଆ ନା ନା ମୁଁ ତ ସବୁବେଳେ ଦହି ଲସି ବନେଇକି ପିଏ ଆମେ ତ ଦହି ଲସି ଟା ବି ବହୁତ ବଢିଆସେ ବନେଇ ଆସେ ଯେମିତି ମୁଁ ତାକୁ ପ୍ରଣାଳୀ ଟା କହିଦଉଛି ଯେହେତୁ ଆପଣ କେବଳ ଦହି ପାଣି ପିଉଛନ୍ତି, ଥରେ ଯେ ମାନେ ଏଇଟା ଯଦି ସମୟ ପାଇବେ ଥରେ ଚେଷ୍ଟା କରିବେ କରିବାକୁ ବହୁତ ବଢିଆ ଲାଗିବ ଯେମିତି ଆମର ଦହିଟାକୁ କଣ କରିବେ ଆମେ ଯୋଉ ଗ୍ରାଇଣ୍ଡର କପ୍ ରହିଥାଏ ସେଇଥିରେ ମାନେ ଯେତିକି ଜଣ ପିଇବେ ସେତିକି ପରିମାଣରେ ଆପଣ ନେବେ ଆଉ ଯେତିକି ଦହି ନେଇଥିବେ ତାର ଅଁ ଦହି ତିନି ଗୁଣା ନେଲେ ପାଣି ଆପଣ ଦି ଗୁଣା ନେବେ। ଆଉ ସେଥିରେ କଣ କରିବେ ଆବୁ ବରଫ ପକେଇଦେବେ ଆଉ ଯେତିକି ଆପଣ ଆଜିକାଲିତ ଚିନି କେହି ଖାଇବାକୁ ମିଠା ଭଲ ପାଉନାହାନ୍ତି ଯିଏ ଆପଣଙ୍କ ଘରେ ଯଦି ଖାଉଥିବେ ଯେତିକି ମାତ୍ରାରେ ଯିଏ ଖାଇବେ ସେତିକି ଆଉ ତା ସାଙ୍ଗରେ କିଛି ପକେଇବେନି। ଗ୍ରାଇଣ୍ଡର ଭଲସେ କରିଦେବେ ବା ଗ୍ଲାସରେ ଢାଳିଲା ପରେ ଗ୍ଲାସ ଉପରେ ଆପଣ ଟିକେ ବନବିଟା ପକେଇଦେବେ, ଆଉ ତା ଉପରେ ମାନେ କଣ କରିବେ ଟିକେ ନଡିଆ କୋରା ପକେଇଦବେ ସ୍ଵାଦ ଲାଗିବ ଯଦି ଆଇସ୍କ୍ରିମ ଆପଣଙ୍କ ପାଖରେ ଥିବ ସେଟା ବି ତା ଉପରେ ଟିକେ ପକେଇଦବେ, ଆଉ ଚେରି ମାନେ ସୁନ୍ଦର ମାନେ ଖାଇବା ଟା କଣ ଖାଇବା ପୂର୍ବରୁ ଆଖିକୁ ସୁନ୍ଦର ଦେଖାଯିବା ଦରକାର ତ ସେଠି ସଜେଇବା ପା ନେଇ ଚେରି ଦେଇଦେବେ ଆଉ ପିଇବେ ଦେଖି ବହୁତ ବଢିଆ ଲାଗିବ ସହଜ ମାନେ ପାଞ୍ଚ ମିଣ୍ଟି ରେ ହିଁ ତିଆରି ହେଇଯିବ କଷ୍ଟ ନାହିଁ ସି ଆଉ ଆପଣ ଦେଖିବେ ଥରେ ସେ ଦହି ସରବତ ଟା ପିଉଥି ତେ ପିଉଛନ୍ତି ଆଉ ଏଟା ଦହି ଲସି ଟା କରିକି ପିଅନ୍ତୁ ଦେଖିବେ କେତେ ବଢିଆ ଲାଗିବ ଆଉ ଦହି ଲସି ଟା ଗ୍ଲାସ ପିଇଦେବେ ମାନେ ଆପଣଙ୍କୁ ଭୋକ ବି ଆଉ ହବନି କାରଣ ଏଟା ପେଟେ ହେଇଯିବ। ଆଉ ଦହି ଲସି ସହିତ ତ ମୁଁ ସବୁ ସବୁବେଳେ ମାନେ କଣ କରେ କମଳା ରସ ଆଉ ଆମର ଅଙ୍ଗୁରୁ ରସ ସବୁ ସେରା କରିକି ବି ପିଏ ଆଁ ଖରା ଦିନ ଯେହେତୁ ଦେହକୁ ମାନେ ଶକ୍ତି ଯୋଗେଇବ ବାହାରକୁ ତ ମୁଁ କିଣିକି ପିଏନି ମୁଁ ନିଜେ ଘରେ କରିକି ପିଏ କାରଣ ବାହର ମତେବି ଯୁ ମାନେ ସେ ଯୋଉ ଜୁସ୍ ଦୋକାନ ଗୁରାରେ ବି ମାନେ କଣ ସେ ଖାଲି ପାଣି ଆଉ ରଖିଛନ୍ତି ଚିନି ସେରା ବହୁତ ଗୋଳେଇକି ଖାଲି କଲର ପକେଇ ଦଉଚନ୍ତି ଯେହେତୁ ଆମେ କମଳା ରସ ମାଗିବା ସେ ଅ କମଳା କଲର ପକେଇ ଦଉଛନ୍ତି ସେ ପାଣିଟାରେ ଯୋଉଟା ଖାଲି ମାନେ ପାଞ୍ଚିଆ ଲାଗିବ ଆଉ ଦେହ ପାଇଁ ବହୁତ କ୍ଷତିକର ମୁଁ ସେଟାବି ତ ପିଏନି ମୁଁ ଘରେ ମାନେ ନିଜେ ମାନେ ଫ୍ରେସ୍ କମଳା ଯୋଉଟା ବଜାରରୁ ଆଣିଥିବି ନିଜେ ତାକୁ ଚୋପା ଛଡ଼େଇକି ଗ୍ରାଇଣ୍ଡରରେ ପୁରରେଇକି ପାଣି ଆଉ ଟିକେ ଅଳ୍ପ ଚିନି ଦେଇକି ଗ୍ରାଇଣ୍ଡର କରିକି ଚାକୁ ଛାଣିକି ପିଏ ଆଉ ପୋଦିିନା ର ଗୋଟେ ମାନେ ପ୍ରୋ ପୋଦିନା ଆଉ ଲେମ୍ବୁ ର ଗୋଟେ ସାରବତ୍ କରିକି ପିଇବେ ସେଟା ବି ଦେହ ପାଇଁ ବହୁତ ବଲ, ଆଉ ମୁଁ ଟିକେ ଏବେ ରହୁଛି ମୋର କାମ ଅଛି। ପରେ କଲ୍ କରିବି ଆଉ।